ହାଲୋ।
ହଁ।
ଖଚୁ
ଏ ବସିଚି କଣ କରୁଚ
ମୁଁ ବି ବସିଛି। ଆଉ କଣ କହୁଥିଲି କହନି?
ଆଜି ବର୍ଷା ପାଗ ହେଇଚି। ବର୍ଷା ପାଗ ଦେଇଚି। ଗୁପଚୁପ୍ ଖାଇବାକୁ ଇଚ୍ଛା ହୋଉଚି। କିନ୍ତୁ ଦୋକାନ ସବୁ ବନ୍ଦ କଣ କରିବି କହନି?
ଘରେ ବନେଇ ଦୋଉନୁ।
ମତେ ଆସିବ ନେଇ। ତତେ ତ ବନେଇ ଆସିବ। ମୋତେ ଟିକେ କହୁନୁ। ମୁଁ ଘରେ ତିଆରି କରନ୍ତି।
ଘରେ ବନେଇବୁ ତ ହଉ ମୁଁ ଯାହା କହୁଛି। ତୁ ତାକୁ ମନେ ରଖିକି ତିଆରି କରିବୁ ଆଉ।
ହୋଉ କହ।
ହୋଉ ଘରେ ସୁଜି ଅଛି ତ?
ହଁ ଅଛି ଅଟା ବି ଅଛି।
ହଁଲେ ହେଲା ଆଉ।
କିନ୍ତୁ ମତେ ଡର ଲାଗୁଚି। ଦୋକାନ ଭଳି ଫୁଲିବ ତ? ପାଣ୍ଟା ଖଟା ମିଠା ହବ ନା?
ହଁ ହଁ ହବ। ଆଉ ମୋ ରେସିପିରେ ବନେଇଲେ ଦୋକାନ। ବାଲା ବି ଫେଲ୍। ପ୍ରଥମେ ଖାତା ନେ ଧର ତାକୁ ତିନିଟା ପାର୍ଟ କରିକି ମୁଁ କହୁଚି। ତୁ ଲେଖେ ଲେଖିକି ବନେଇବୁ ଘରେ। ଯୋଉଟା ନ ଆସିବ ମତେ କଲ୍ କରିକି ପଚାରିବୁ ହେଲା।
ହୋଉ କହ।
ଫାଷ୍ଟ ଏକ କପ୍ ସୁଜି ନବୁ। ଦୁଇ ଚାମଚ ଅଟା।
ହୁଁ
ଏକ ଚିମୁଟା ଖାଇବା ସୋଡା ଏକ ଚିମୁଟା ଲୁଣ।
ହୁଁ
ଆଉ ଉଷୁମ ପାଣି। ଏତିକି ନବୁ ତାପରେ ସୁଜି ଅଟା ସୋଡା ଲୁଣ ମିଶେଇଦବୁ ଅଳ୍ପ ଅଳ୍ପ ଉଷୁମ ପାଣି ଦେଇକି ଏଆ ଟାଣ ଚକୁଡିିବୁ ରୁଟି ମାନେ ରୁଟ ଟି ଠାରୁ ରୁଟି ଅଟା ଯୋଉ ଚକଡଉ ତାଠାରୁ ଟିକେ ଟାଣ ରଖିବୁ।
ହୁଁ
ତାହେଲେ ଭଲ ସେ ମାନେ ହବ ଫୁଲିବ। ଓଦା କପଡା ଘୁଡେଇଦବୁ ତିରିଶ ମିନିଟ୍ ରଖିଦବୁ। ତାପରେ ସେଟା ଭଲସେ ମାନେ ଛାଣିଲା ବେଳେ ଭଲସେ ମାନେ ପୁରା ଟୁମ୍ କା ହେଇକି ଫୁଲିବ।
ତାପରେ
ତାପରେ ଧର ରଖିଦେଲୁ ରଖି କିଛି ସମୟ ରଖି ସାରିଲା ପରେ ତିରିଶ ମିନିଟ୍ ତାପରେ ଆଣିବୁ ଛୋଟ ଛୋଟ ଗୁଳା କରିକି ତାକୁ ପୁରୀ ଭଳିଆ ଯୋଉ ବେଲି ଦବୁ।
ହ
ମୋଟା କରିବୁନୁ ପୁରା ପତଳା ପତଳା କରିକି ଫେଲି ଯୋଉ ବେଲି ଦେଇକି। କି? ତାକୁ ପୁରା ଗରମ ହେଇଥିବ ତେଲ ତାକୁ ଛାଣିବୁ। ସେ ପୁରା ଟୁଙ୍କା ହେଇକି ପୁରା ଫୁଲିବ ବୁଝିପାରିଲ?
ଆଉ
ଖାଇଲା ପରେ ତାପରେ ବନିଯିବ ଗୁପଚୁପ ଏକା ଇଏ ଆଉ
ଆଉ ସୋଡ଼ା ନଦେଲେ ହେବନି ନା ମୋ ପାଖରେ ନାହିଁ।
କିନ୍ତୁ ସୋଡା ଦେଲେ ଏକ୍ସଟ୍ରା ଫୁଲେ। ନଥିଲେ ଏକ ଚାମଚ ଦହି ମିଶେଇଦବୁ ସେଟା ବି ଚଳିବ।
ଆଉ ଆଳୁ ମସଲା ଟା?
ଦୁ ମସଲା ଟା ଆଗେ ତିନିଟା ସିଝା ଆଳୁ ନବୁ। ତୁ ଯଦି ଅଧିକ ଚାହୁଁଥୁବୁ କରିବା ପାଇଁ ତାହେଲେ ଅଧିକ ବି ନେଇପାରିବୁ। ଆ ତିନିଟା ସିଝା ଆଳୁ ନବୁ ଆ ଗୋଟେ ଏକଟା ସିଜା ମାନେ ମଟର ମାନନ୍ତୁ ଯେତେ ମାନେ ଇଏ ସିଜା ମଟର ହେଲା ସିଝେଇ ଦେଇକି କଞ୍ଚା ଲଙ୍କା, ଧଣିଆ ପତ୍ର ହଁ ଭଜା, ଜିରାଗୁଣ୍ଡ, ଚାଟ ମସଲା କଳା ଲୁଣ ଆଉ ନର୍ମାଲ ଲୁଣ। ସବୁ ଚକଟି ଦବୁ, ସବୁ ଚକଟି ଦବୁ। ଉପରେ ସେଉ ପକେଇଲେ ଏକଦମ ଦୋକାନ ଟେଷ୍ଟ। ଚାହିଁଲେ ଟିକେ ତେନ୍ତୁଳି ଚଟନୀ ବି ମିଶେଇବୁ।
ଓହ ହଉ ହଁ ପାଟିରୁ ଲାଳ ବୋଇଲାଣି।
ଆଉ ଖଟା ପାଣିଟା କେମିତି ବନେଇବୁ କହୁଛି ଶୁଣୁ।
ହଁ କହ
ଏଇଟା ହି ଗୁପଚୁପ ମାନେ ପୁରା ମେନ୍ ପୁରା ଏଇ। ଅଧା କପ୍ ତେନ୍ତୁଲି, ଏକ ଚାମଚ ପୋଦିନା ବଟା। ଆଉ ଗୋଟେ ଚାମଚ ଧଣିିଆ ବଟା, ତାପରେ ଦିଟା କଞ୍ଚାଲଙ୍କା ବଟେ ବଟା ତାପରେ ଭଜା ଜିରା ଗୁଣ୍ଡ ଗୋଟେ ଗୋଟେ ଗୋଟେ ଚାମଚ ନବୁ ତାପରେ ଚାଟ ମସଲା, କଳା ଲୁଣ ସାଧା ଲୁଣ ଆଉ ଦି ଚାମଚ ଚିନି। ଆଉ ଚାରିଟା କପ ଥଣ୍ଡା ପାଣି ବରଫ।
ହଁ।
ସବୁ ମିଶେଇକି ବା ମାନେ ବାଟିଦେ। ତାପରେ ଛାଣି ଦେଇକି ତାପରେ ଫ୍ରିଜ ରେ ମାନେ ଗୋଟେ ଘଣ୍ଟା ପାଇଁ ରଖିଦବୁ।
ହଁ।
ସେଟା ମାନେ ଥଣ୍ଡା ରହିଲେ ଡବଲ ଟେଷ୍ଟ ଲାଗିବ।
ହଁ ହଉ
ତାପରେ ଉପରେ ବୁନ୍ଦି ପକେଇଦବୁ। ଆଉ ଟିକେ ଲେମ୍ବୁ ଚିପୁଡି ଦବୁ ଖଟା ମିଠା ପୁରା ଚଟପଟା ଲାଗିବ।
ମୁଁ ଏବେ ହିଁ କିଚେନ ଯାଉଛି, ଭିଡିଓ କଲ କରିବି ତୁ ଦେଖିବୁ ମୁଁ କେମିତି ବନଉଛି।
ଉଁ ହୁଁ ହୁଁ। ଉଁ କଲ କରିବ ମୁଁ। ଦେଖେଇବୁ କେମିତି ବନଉଛୁ ଯଦି କୋଉଟା ଭୁଲ ହେଲା ତାହେଲେ ମୁଁ ତୋତେ କହିଦେବି ଆଉ। ଆଉ। ଅ ତାହେଲେ ମତେ ଫୋଟୋ ପଠେଇବୁ ଆଉ ଯଦି ନ ଫୁଲେ ତାହେଲେ ମତେ ଆଉ ଗାଳି ଦବୁନୁ ପଛରେ।
ହୁଁ ହଁ।
ତାହେଲେ ବୁଝିପାରିଲ କେମିତି ବନେଇବୁ?
ହୁଁ। ମୁଁ ବି ଚକଟିବା ଆରମ୍ଭ କଲି ଗୋଟେ ଘଣ୍ଟା ପରେ ଗୁପଚୁପ୍ ପାଟି ଆଉ।
ହୁଁ ହୁଁ। କେତେ ଜଣ ତମର ସବୁ ମାନେ କେତେ ଜଣ କଣ ଫିଷ୍ଟ କରୁଛ ନା କଣ?
ନା ଏମିତି ଘରେ ଖାଇବାକୁ ଇଚ୍ଛା ହେଲା ଆଉ। ଚାରି ପାଞ୍ଚ ଜଣ ଖାଇବୁ।
ହଁ ତମେ କରିକି ନିଜେ ଆଉ ସମସ୍ତଙ୍କୁ ଖୁଆ ଆଉ।
ହଁ। ଆଉ ଟିକେ ଅଧିକ କଲେ ଏ ରଖିକି ଖାଇହବ ଶୁଖିଲା।
ହୁଁ ଶୁଖିଲା ରଖିବା ପାଇଁ ଚାହୁଁଚ ଏତେ ନରମ ହବନି। ତାହେଲେ ଏୟାର ଟାଇଟ ଡବାରେ ମାନେ। ଦି ତିନି ଦିନ ପାଇଁ ବି ରଖିପାରିବୁ କଭର କରିଦେମି।
ଖାଇବା ପାଇଁ ଭଲ ପାଗ ଦେଇଛି ସେଥିପାଇଁ ଇଚ୍ଛା।
ହୁଁ। ହଁ ପାଗ ଟା ଭଲ ଦେଇଛି ବି କରିକି ଖା। ଆଉ ଏକା ଖାଇବୁ ଆଉ ତୁ ତ ଏକା ଖାଇବୁ ଆମକୁ ବି ଟିକେ ଡାକୁନି।
ତମେ ପା କରିବ ତମେ କଲେ ଭିଡିଓ କଲ ଦେଖେଇବ ତମେ ଖାଇବ ଆମେ ବି ଖାଇବୁ।
ହୁଁ ତୁ ବି କରିକି ଖା ଆଜି ମୁଁ ବି କରିକି ଖାଉଛି। ପୁରା ମଜା ଆସିଯିବ ଆଉ।
ହଁ। ତାପରେ ଅପଲୋଡ଼୍ କରିବା ସୋସିଆଲ ମିଡ଼ିଆରେ ଆଉ।
ହଁ ମୁଁ ଯାହା କରିଥିବି ତୁ ଇଏ ମତେ ସପନ ଆସିଚି ଆଉ ତୁ ଯାହା କରୁଥିବୁ। ମତେ ଟିକେ ଫୋଟୋ ଉଠେଇକି ପଠେଇବି ଦେଖିବା ହଁ।
ଆଉ ସବୁ ଭଲ ନା?
ହୁଁ ହୁଁ ହୁଁ।
ହ!
ଆଉ କେତେବେଳେ ଫାଙ୍କା ପାଇକି ଆମ ଘର ଆଡେ ଆସୁନୁ।
ହଉ ଯିବା କଉ ଦିନ ଆଉ।
ହୁଁ କେବେ ଠାରୁ ଦେଖା ହେଲାନି।
କଣ ଖାଇଥିଲ ଆଜି?
ମୁଁ ଖାଇଥିଲି ରୁଟି, ଭଜା, ମଟର ତୁ କଣ ଖାଇଥିଲୁ? ତୁ କଣ ଖାଇଛୁ?
ମୁଁ ପା ଖାଇଛି ଭାତ, ଆଳୁ ଭଜା। ତମେ କଣ ଖାଇଛ?
ମୁଁ ବା ରୁଟି, ଭଜା ଖାଇଛି।
ଆଉ। ପଢ଼ାପଢ଼ି କେମିତି ଚାଲିଛି?
ବଢିଆ। ଚାଲିଛି ଆଉ। ତୋର? ତୋର ପଢାପଢି କେମିତି ଚାଲିଛି?
କଣ?
ପଢା ପଢି ତୋର କେମିତି ଚାଲିଛି?
ହଁ ଭଲ ଏଇ ରଜ ଛୁଟି ସରିଲା ପୁଣି କଲେଜ ଖୋଲିବ
ବୁଲିନି କଲେଜ ଖୋଲିିନି?
ନା ଖୋଲିନି। ଖୋଲିବ ଆଉ। ଆଉ ତୁମ ଘରେ ସମସ୍ତେ?
ହଁ ଆମ
ସମସ୍ତଙ୍କ ଦେହ ପା ଭଲ ଅଛି ନା?
ହଁ ଭଲ ଅଛି। କୁଆଡେ ଗୋଟେ ଯିବା ପାଇଁ ପ୍ଲାନିଂ କରୁନୁ।
କଣ କହିଲ?
ମୁଁ କହିଲି କୁଆଡେ ଗୋଟେ ଯିବା ପାଇଁ ପ୍ଲାନିଂ କରୁନୁ।
କୁଆଡେ ଯିବା? ତମେ ଭାବୁଛ କୁଆଡେ ଯିବା କହୁନା?
ଭାବିକି କହିବୁ। ଆଉ ତୁ କଣ ବନେଇବା ଷ୍ଟାର୍ଟ କଲୁ ନା ନା କରିନୁ?
ଆରମ୍ଭ କଲିଣି।
ଯଦି କୋଉଟା ମନେ ନ ପଡେ କି ଲେଖିିନଥିବୁ ତାହେଲେ ମତେ କହିବୁ।
ହଉ ଠିକ୍ ଅଛି।
କହିବ ମତେ ଫୋନ କରିବ ମୁଁ କହିଦେବି ତତେ।
କଣ?
ଭିଡିଓ କଲ୍ କରିବି।
ହଉ।
ହୁଁ ଏତେ ବାଟ ପର୍ଯ୍ୟନ୍ତ ଗଲାଣି କଲୁଣୁ? ନା ଷ୍ଟାର୍ଟ କରିନୁ?
ଚକଡ଼ା ଚକଡ଼ି ସରିଲାଣି ତାକୁ ତିରିଶ ମିନିଟ୍ ରଖିଦେବି ଆଉ।
ହୁଁ ଘୋଡେଇକି ରଖିଦେ ଗୋଟେ ଏ ଏଥିରେ
ତାପରେ ତାକୁ ଛାଣି ପି ଆଉ।
ତିଆରି କରିଦେବେ ଷ୍ଟାର୍ଟ କରିଦେ ଆଉ ଆଳୁ
ହଉ।
ହଁ ପରେ କରିସାରିଲା ପରେ ମତେ କହିବୁ।
ହଁ।
ଆଛା ଆଉ ହଉ ମୁଁ ରଖୁଛି ବାଏ।
ବାଏ।